ହଁ କୁହନ୍ତୁ।
ମୁଁ କୃଷି ବିକାଶ ବିଷୟରେ କହୁଛି ଶୁଣ ।କୃଷି ଓଡିଶାର ମୁ୍ ଅଧିକାଂଶ ଲୋକଙ୍କ ପ୍ରମୁଖ ଜୀବିକା। ବୁଝିଲେ ନା। ସ୍ଵାଧୀନ ପରେରେ ଓଡିଶା ସରକାର କୃଷକ ମାନଙ୍କ ସମସ୍ୟା ଓ ମୌଳିକ ଆବଶ୍ୟକତା ସମ୍ପର୍କରେ ସଚେତନ ଥିଲେ ।ସେତେବେଳେ ସବୁଠାରୁ ବଡ ସମସ୍ୟା ଥିଲା ପ୍ରକୃତରେ ଜମିରେ ଚାଷ କରୁଥିବା କୃଷକଙ୍କୁ ଜମିର ଶ୍ଵତଅଧିକାରୀ ପ୍ରଦାନ। ଚିରସ୍ଥାୟୀ ବନ୍ଦୋବସ୍ତ ସମୟରୁ ଚଳି ଆସୁଥିବା ଜମିଦାରୀ ପ୍ରଥା ଏହି ସମସ୍ୟା ସମାଧାନ କ୍ଷେତ୍ରରେ ବଡ଼ ଅନ୍ତରାୟ ଥିଲା। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହାତାବ ଯଥାଶୀଘ୍ର ଜମିଦାରୀ ପ୍ରଥା ଉଚ୍ଛେଦ କରିବା ସୂଚନା ପ୍ରଦାନ କରିଥିଲେ ଓ ଓଡିଶା ବିଧାନସଭାରେ ତତ୍ ସଂଂକ୍ରାନ୍ତୀୟ ଏକ ଅଧ୍ୟୟକ ଆଗତ କରିଥିଲେ ପରେ ଷଷ୍ଠ ଦଶକରେ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେଲା ।ଉଣେଇଶଶହ ପଞ୍ଚାବନ ମସିହାରେ ଭୂଦାନ ଆନ୍ଦୋଳନରେ ସଗୃହିତ ଜମି ଚାଷୀ ମାନଙ୍କର ମଧ୍ୟରେ ବାଣ୍ଟି ଦିଆଗଲା।ଆଦିବାସୀ କୃଷକ ମାନଙ୍କ ଜମି ଯେପରି ଅଣ ଆଦି ମାନ ସେ ନ ନେଇ ଯନ୍ତି ସେଥିପାଇଁ ବ୍ୟବସ୍ଥା ହେଲା। ଚାଷବାାଗର ସ୍ୱାର୍ଥ ସୁରକ୍ଷା ରକ୍ଷା କରାଗଲା । ଭୂ ଦାନଆନ୍ଦୋଳନ ପୂୁରଧା ଥିଲେ ଆତଯ୍ୟ ବିନୟ ଭାବେ।ତାଙ୍କ ମା ନାମ ଥିଲା ବିନାୟକ ନରହରି ।କୃଷକଙ୍କ ସହାୟତା ଯୋଗାଇ ଦେବା ପାଇଁ ସେମାନଙ୍କୁ ଗ୍ରାମ ମହାଜନ ଲୋଲପ ଦୃଷ୍ଟି ରକ୍ଷା କରାଗଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା। ଏ ଆଇନ ବଳରେ ଗ୍ରାମର ମହାଜନ ଏକ ଜାତୀୟ ଅର୍ଥ କାରବାର ନିୟନ୍ତ୍ରଣ କରାଗଲା ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଗଲା।ଏହିଇ ମସିଆ ଉଣେଇଶଶହ ଛଅସ୍ତରିୀ ମସିହା ଗୋଟି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋଟି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଗଲା। କୃଷକ ମାନଙ୍କୁ ଚାଷ କାର୍ଯ୍ୟ ଆରମ୍ଭ ସମୟରେ ସ୍ୱଳ୍ପ ସୁଧରରେ ଋଣ ଯୋଗାଇ ଦେବା ପାଇଁ ସମବାୟ ସଂସ୍ଥା ମାନ ଗଠନ କରାଗଲା। ସରକାରୀ ମୂଲ୍ୟଧନର ଉଣେଇଶଶହ ଅଠଚାଳିଶ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା। ସମବାୟ ଆନ୍ଦୋଳନକୁ ସମ୍ପ୍ରସାରିତ କରି ଏହାକୁ କୃଷକମାନଙ୍କ ପାଖରେ ପହଞ୍ଚାଗଲା। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ତଭାକି ଋଣ ଦିଆଗଲା। ଅନେକ କ୍ଷେତ୍ରରେ ଚାଷୀମାନେ ନ ନ ନେଇଥିବା ଋଣ ମଧ୍ୟ ଛାଡ଼ କରିଦିଆଗଲା।ସରକାର ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ କର ନାମକ ଯୋଜନା ପତୀତ ଜମିକୁ ଚାଷ ଉପଯୋଗୀ କଲେ ଜଳସେଚନ ପାଇଁ ପୋଖରୀ ଖୋଳାଇ ପୁରୁଣା ପୋତି ହୋଇ ପଡିଥିବା ପୋଖରୀରେ ପୁନର୍ଦ୍ଧନ କଲେ।ନୂଆ ଜଳାଶୟ ଖନନ କଲେ କୃଷକ ମାନଙ୍କ ପାଇଁ ହଳ ଲଙ୍ଗଳ ଓ ବଳଦ ଖଲେ ରିହା ଦରରେ କୃଷକ ମାନଙ୍କୁ ସାର ବିହନ ଯୋଗାଇ ଦେଲେ। ପ୍ରାକୃତିକ ବି ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ସରକାର ଚେଷ୍ଟା ରିଲିଫ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥି। ଟେଷ୍ଟ ରିଲିଫ ଏପରି ଏକ କାର୍ଯ୍ୟ ବ୍ୟବସ୍ଥା ଯାହା ସରକାରୀ ଅର୍ଥରେ କାର୍ଯ୍ୟକାରୀ ହୁଏ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମ ଧନ୍ଦାଯୁୋଗ ଯୋଗାଇବା ପାଇଁ ସରକାରୀ ଗାଁ ଗଳିରେ ଟେଷ୍ଟ ରିଲିଫ କାମର ବ୍ୟବସ୍ଥା କରନ୍ତି। ଲୋକମାନେ ରାସ୍ତାଘାାତ ପୋ କରି କଳା ପ୍ରଭୃତି କାମରେ ସମାଧାନ କରନ୍ତି ଓ ବଦଳରେ ତାଙ୍କୁ ମଧ୍ୟ ପଇସା ମିଳିଥାଏ। ଯାହାଦ୍ଵାରା ସେ ଖାଦ୍ୟ ଶସ୍ୟ ପାଆନ୍ତି ଯାହାଦଵାରା ସେ ଭଲରେ ରୁହନ୍ତିି ରିଲିଫ୍ ପାଇ ମ ପ୍ରତ୍ୟ ମାଗଣା ବ୍ୟବସ୍ଥା ରହିନଥାଏ କୃଷକ କୃଷି ଶିକ୍ଷା ବା ଗବେଷଣା ପାଇଁ ଓଡ଼ିଶାରେ ସରକାର ଏକ କୃଷି ମହାବିଦ୍ୟାଳୟ ଓ ପରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହାକୁ ଛାଡି ଓଡ଼ିଶା ଶରେ ଅନେକ କେତେକ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଗଲା। ଏଠାରେ ଉଦ୍ବୋଧିତ ଜ୍ଞାନ କୌଶଳ ପ ମାନଙ୍କ ପାଖରେ ପହଞ୍ଚେଇବା ବ୍ୟବସ୍ଥା ହେଲା। ଜମିର ଉର୍ବରତା ଶିକ୍ଷା ପାଇଁ ଓଡିଶାରେ ସରକାର ବିଭିନ୍ନ ପରିଜନାଶାଳା ପ୍ରତିଷ୍ଠା କଲେ ଆଧୁନିକ ପ୍ରଣାଳୀ କୃଷି ପାଇଁ ପ୍ରଦୂଷଣ କୃଷି କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରାଗଲା। ସୁବା ବୁଝିପାରୁଛନ୍ତି ନା ଆପଣ ଫଳ ଚାଷ ପାଇଁ ଅନୁଗ ପଟାଙ୍ଗୀ ଓ ଜି ଉଦୟଗିରି କେନ୍ଦ୍ରମାନେ ପ୍ରତି ଚଷ୍ଟା କରାଗଲା ଏଠାରେ ଫଳ ଗଛ ଚାରା ଅଲମୀ ପ୍ରସ୍ତୁଷିତ ହୋଇ କୃଷକମାନାନଙ୍କୁ ବିତରଣୀ କରାଗଲା। ବନ୍ୟା ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ମଧ୍ୟ ଲୁଣି ନ ଦେଇ ବନ୍ଧମାନ ତିଆରି କଲାଗଲା। ବୁଝିପାରିଲେ।
ଆଜ୍ଞା ଆପଣ ଜାଣିଛନ୍ତି କି? ପବନ ଶକ୍ତି ବିଷୟରେ କିଛି?
କହିଲେ ଜୁଆ ଜାହା ଯହା ପବନ ଠାରୁ ଆରମ୍ଭ ହୁଏ ତା ବିଷୟରେ ଟିକିେ କହୁନାହାନ୍ତି।
ଆଜ୍ଞା ମୁଁ କହୁଛି ଆପଣ ଶୁଣନ୍ତୁ। ପବନ ଶକ୍ତି ପବନ ଶକ୍ତିର ବ୍ୟବହାର ଅତି ପ୍ରାଚୀନ ପ୍ରାୟ ପାଞ୍ଚ ଅ ପାଞ୍ଚ ଛଅ ହଜାର ବର୍ଷ ପୂର୍ବେ ମିଶର ମିଶରରେ ପବନ ଶକ୍ତି ବ୍ୟବହାର କରି ପାଲଟଣା ଡଙ୍ଗା ଚଲ ଯାଉଥିଲା। ବହୁ କାଳରୁ ସମୁଦ୍ର ତଟ ଦେଶମାନଙ୍କରେ ପାଲଟଣା ଜାହାଜରେ ନୈବାଣିଜ୍ୟ ଚାଲୁଥିଲା କାଳକ୍ରମେ ପବନ କଳ ସାହାଯ୍ୟରେ ସାହାଯ୍ୟରେ କାଠ ଚିରା ଅଟେପ ଅଟୋ ଅଟା ଅଟା ପେସା ଅ ତେଲ ପେଡ଼ା ଇତ୍ୟାଦି ଅନ୍ୟ କାର୍ଯ୍ୟ କରାଗଲା ଆମେ ଜାଣୁ ଯେ ଭୂପୃଷ୍ଠ ବା ଜଳାଶୟ ସୂର୍ଯ୍ୟ କିରଣ ଦ୍ୱାରା ଅସନ୍ତୁଳିତ ଭାବେ ଗମନ ହେଲେ ସେ ସ୍ଥାନକୁ ପବନ ବହିବାକୁ ଆରମ୍ଭ କରେ ବାୟୁର ଏହି ଗ ନିଜ ଶକ୍ତିକୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ବ୍ୟବହାର କରାଯାଇପାରେ ପୂର୍ବକାଳେ ପବନ କଳ ଦ୍ଵାରା ଉତ୍ପାଦକ କରାଯାଉଥିବା ଏହି ଶକ୍ତିକୁ ହିଁ ଯାନ୍ତ୍ରିକ କାର୍ଯ୍ୟ ବ୍ୟବହାର କରାଯାଉଥିଲା ଉଦାହରଣ ସ୍ୱରୂପ ଗୋଟିଏ ପାଣି ଉତ୍ତୋଳନ ପମ୍ପରେ ପବନ କଳର ଘୂର୍ଣ୍ଣନ ଶକ୍ତିକୁ ବିନିଯୋଗ କରି କୂଅରୁ ପାଣି ଉଠାଯାଇପାରେ ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର ଜେନେରେଟର ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦକ କରାଯାଉଥିଲା ଏଥିପାଇଁ ଏହି କଳରେ କେତେଗୁଡ଼ି ପ୍ରୋପେଲର୍ଜ ଖଞ୍ଜା ଯାଇଥାଏ ଏହାର ଏହାର ଗ୍ୟାସ୍ ପ୍ରାୟ ଛଅ ମିନିଟ୍ ଏହି କଳକୁ ଏକ ଉଚ୍ଚ ଓ ଇସ୍ପାତ ନିର୍ମିତ ଟାୱାର ଉପରେ ରଖାଯାଇଥାଏ ବାୟୁ ପବନ ଯୋଗୁଁ ପ୍ରୋପେଲ ଘୁରି ଗୁରିଏ ଏବଂ ତତ୍ ସହିତ ସଂଯୋଜ ଓ ଜେନେରେଟରକୁ ଘୁରାଏ ଫଳତଃ ବିଦ୍ୟୁତ୍ ଶକ୍ତି ଉତ୍ପାଦକ ହୁଏ ଡେନମାର୍କ ସର କା ସରକାରଙ୍କ ସହାୟତାରେ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳେ କେତେକ ପବନ କଳ ସ୍ଥାପନ କରିଛନ୍ତି ଏଥିରୁ ବାର୍ଷିକ ପ୍ରାୟ ପାଞ୍ଚ ଫାଇ୍ ଫାଇଭ୍ ପଣ୍ଟ ଫାଇଭ୍ ମେଗାୱାଟ୍ ଶକ୍ତି ମିଳିପାରୁଛି ସେହିପରି କୋଣାର୍କ ସମୁଦ୍ର କୂଳେ ମଧ୍ୟ କେତେଗୁଡ଼ିକ ପବନ କଳ ସ୍ଥାପିତ କରାଯାଇଛି ଫ୍ରାନ୍ସ ଜର୍ମାନୀ ଡେନମାର୍କ ଓ ନେରଲଣ୍ଡ ନେଦରଲ୍ୟାଣ୍ଡ ଆଦି ଦେଶମାନଙ୍କରେ ପବନ କଳ ପ୍ରଚଳନ ଅଧିକ ଦେ ଦେଖାଯାଏ ନେଦରଲ୍ୟାଣ୍ଡ ଓ ଡେନମାର୍କରେ ପ୍ରାୟ ତିରିଶ ହଜାର ଘରେ ଓ ତିନି ହଜାର କଳକାରଖାନାନ ପବନ କାର୍ଯ୍ୟ କରାଛି। ଉଣେଇଶହ ଛଅଷଠି ମସିହାରୁ ଆମ ଦେଶ ବାଙ୍ଗଲରୁୁଠାରେ ଜାତୀୟ ଏନୋ ଏନୋଟିକାଲ୍ ଲାବୋରେଟୋରିୀରେ ପ୍ରଥମ ପବନ କଳ ସାହାଯ୍ୟରେ ପାଣି ଉଠାଇ ଉଠାଇବାର ବ୍ୟବସ୍ଥା କରାଯାଇଥିଲା ଏବେ କର୍ଣ୍ଣାଟକ ଟକ ଓ ଗୁଜୁରଟ ପରି କେତେକ ରାଜ୍ୟରେ ପବନ କଳ ବହୁ ଭାବରେ ପ୍ରଚଳିତ ଗୋଟିଏ ପବନରୁ ଗୋଟିଏ ପବନକୁ କଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ ତେଣୁ ଏକା ସଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ
ଆଛା ଶୁଣନ୍ତୁ ଶୁଣନ୍ତୁ
ଆଇନା
ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଓଡିଶାରେ ସର୍ବବୃହତ ବହୁମୁଖୀ ଯୋଜନା ଥିଲା ହରାକୁଦ ନଦୀବନ୍ଧ ଯୋଜନା ଏହିଇ ଯୋଜନାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ସେଗୁଡିକ ହେଲା ମହାନଦୀର ତ୍ରିକୋଣ ଭୂମି ଅଞ୍ଚଳରେ ବନ୍ୟା ନି କରିବା ସମ୍ବଲପୁର ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା କରିବା ଓ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ହୀରାକୁଦ ଜଳ ଭଣ୍ଡାରରେ ମାଛ ଚାଷ କରିବା ଅନ୍ୟ ଥିଲା ଅନ୍ୟ ଏକ ଉଦ୍ଦେଶ୍ୟ ଏହି ଯୋଜନାଟି କେନ୍ଦ୍ରୀୟ ଜଳ ଆୟୋଗ ଦ୍ଵାରା ଓଡିଶାରେ ରାଜ ୀ ହୋଇଥିଲା ଆ ଏହାର ବାସ୍ତବିକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଶେଷ ହୋଇଥିଲା ଉଣେଇଶହ ପଷଠି ମସିହାରେ ଏହାପରେ ଓଡିଶାର ଅନ୍ୟ କେତୋଟି ବହୁ ବହୁମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଥିଲା ଆନ୍ଧ୍ରପ୍ରଦେଶ ଯୋଗରେ ମାଛ କଣ୍ଡ ଯୋଜନା କୋରାପୁଟରେ ଅପରାୋବାଲ ଯୋଜନା ଇନ୍ଦ୍ରାବତୀ ଯୋଜନା ିଙ୍ଗାଲି ଭୀମକୁଣ୍ଡ ଯୋଜନା ଓଡିଶାରେ ଜଳସେଚନ କ୍ଷେତ୍ରରେ ବେଶ ସହାୟକ ହୋଇପାରିଛି ଏହାଛଡା ଓଡିଶାରେ ବିଭିନ୍ନ ସ୍ଥାନରେ ଅନେକ ମଧ୍ୟ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଉଛି ଜଳସେଚନ ସୁବିଧା ନଥିବା ସ୍ଥାନ ମାନଙ୍କରେ ଜଳ ଉଠା ଜଳସେଚନ ବ୍ୟବସ୍ଥା କରାଯାଇଛି କୃଷି ବ୍ୟତୀତ ଓଡିଶା ସରକାର ଗୋପାଳନ ମତ୍ସ୍ୟ ଚାଷ କୁକୁଡ଼ା ପାଳନ ପ୍ରଭୃତି କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି ଗୋଧନ ସୁରକ୍ଷା ପାଇଁ ଗାଁ ଗହରେ ପଶୁ ଡାକ୍ତର ମାନଙ୍କୁ ନିଯୁକ୍ତି ମିଳିଛି ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ଉଣେଇଶହ ଅଣଚାଶ ମସିହାରେ ସରକାର ଏକ ଆଇନ ପ୍ରଣୟନ କରିଥିଲେ ସେ ଆଇନ ହେଲା ମହାନଦୀ ଧାମର ସୁବର୍ଣ୍ଣ ଚିଲିକା ମତ୍ସ୍ୟଜୀବୀ ମାନଙ୍କୁ ସରକାର ବିଭିନ୍ନ ଭାବରେ ଉତ୍ସାହିତ କରିଛନ୍ତି। ମାଛର ସଂରକ୍ଷଣ ପାଇଁ ମାଛ ଧରା ଆଶୁଣରୁ କେନ୍ଦ୍ର ମାନଙ୍କର ପାଖରେ ବରଫ କଳ ପ୍ରତିଷ୍ଠା କରାଯାହାଇଛି ଓଡିଶା ସମୁଦ୍ର ବଡ ଜଳାଶୟ ମହଶୟର
ଆପଣ ବି ଶୁଣନ୍ତୁ ଆ
ଆଉ ଧିର ମାନଙ୍କୁ ସୁରକ୍ଷା ପାଇଁ ଆଇନ ମାନେ ମଧ୍ୟ ଣିତ ହେଇଛି କୁହନ୍ତୁ।
ଜୁଆର ଶକ୍ତି ସଂଗ୍ରହ ପାଇଁ ନଦୀମାଳାରେ ପ୍ରାୟ କୋଡ଼ିଏ କିଲୋମିଟର ଲମ୍ବର ଜଳାଶୟ ନିର୍ମାଣ କରାଯାଏ କରାଯାଇ କରାଯାଇଛି। ସେଥିରେ ଏ ସ୍କୁଲ ସ୍କୁଲ ସ୍କେଟ ଲଗା ଲଗାଯାଏ ଉଚ୍ଚ ଜୁଆର ସମୟରେ ସେହି ଗେଟ୍କୁ ଖୋଲି ଦିଆଯାଏ ଜଳାଶୟ ମଧ୍ୟରୁ ଜଳ ପ୍ରବେଶ କଲା ପରେ ଗେଟ୍ ବନ୍ଦ କରାଯାଏ ପରେ ଉଚ୍ଚ ଉଚ୍ଚ ପତନରୁ ଜଳକୁ ନିୟନ୍ତ୍ରଣ ଭାବେ ସମୁଦ୍ରକୁ ଖଲାସ କରାଯାଏ ଏହି ଖଲାସ ହେଉ ଥିବା ଜଳ ସୂତ୍ରରେ ଟରବାଇନ ଟରବାଇନ୍ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ଆମ ଦେଶରେ ବମ୍ବେ ଉପସାଗର କଚ୍ଛ ଉପସାଗର ଓ ପଶ୍ଚିମବଙ୍ଗର ହୁଗୁଳି ନଦୀ
ଶୁଣନ୍ତୁ ପରବର୍ତ୍ତୀ ଅଧ୍ୟାୟରେ ଆମେ ପଶୁପାଳନ ଏବଂ ତାର ସଠିକ ଉପଯୋଗ ବିଷୟରେ ଆଲୋଚନା କରିବା ଯାହା ଆପଣ ତାଙ୍କ ସହିତ ଆଲୋଚନା କରିଥିବାରୁ ଧନ୍ୟବାଦ ଆମେ ଆଉ କିଛି ସମୟ ପରେ ମୁଁ ଆପଣଙ୍କ ସହ ଯୋଗାଯୋଗ କରିବି ଆମେ କଥାବାର୍ତ୍ତା ହେବା ରଖୁଛି।
ଆଜ୍ଞା